ହାଲୋ, ହଁ ହାଲୋ।
ଗୁଡ଼୍ ଇଭିନି
ହଁ ନମସ୍କାର କଣ କରୁଛ?
ମୁଁ ଏଠି ରୋଷେଇ କରି ବସିଥିଲି, ହଉ ତୁମେ?
ମୁଁ ଦୋକାନ ଟିଏ ବସିଛି।
ହଁ
ଆସିବି ଏବେ। ନାଇଁ କିଏ ନାହାନ୍ତି ତ ସେଥିପାଇଁ ମୁଁ ଆସିି ବସିଛି ଆଉ।
ହଁ, ହଁ, ଆଉ କଣ ଖା
ଆଉ ଖାଇଥିଲ କଣ? ମୁଁ ଖାଇଥିଲି ଭାତ ମାଛ ତରକାରୀ, ତମେ?
ମୁଁ ସେଇ ଭାତ ମାଛ। ଆଉ?
ଆଉ ସକାଳେ କଣ
ସକାଳେ ଖାଇଥିଲି ଭାତ ଅ ଏଇ ଡାଲି ହେଇଥିଲା।
ଆଚ୍ଛା।
ଆଜ୍ଞା।
ରଜ କଣ କେମିତି ପାଳନ କଲ?
କଣ କହିଲ?
ରଜ କଣ କେମିତି ପାଳନ କଲେ?
କଣ କହିଲେ?
ଏଇ ରଜ କଣ କେମିତି ପାଳନ କଲ? ହ୍ୟାଲୋ।
ସେମିତି କଟିଲା ରୁମ୍ରେ, ଘରେ?
ଆଚ୍ଛା।
ହଁ ହ୍ୟାଲୋ?
ହୁଁ ଆ କଣ କରୁଚ ହାଲୋ।
ଏଇ ବସିଥିଲି ବସିଥିଲି ଏଇଟି, ତୁମେ?
ହୁଁ ମୁଁ ତ ଅଛି ଏଇଠି ଦୋକାନେ ଆଉ ସନ୍ଧ୍ୟାଳେ ଖାଇବା
ଘରେ ସମେତେ କଁ କରୁଚନ୍ତି ଘରେ ସମେତେ କଁ କରୁଚନ୍ତି?
ସମେସ୍ତେ ଅଛନ୍ତି। ମୁଁ କହିଲି ଘରେ ତ ସମିସ୍ତେ ଅଛନ୍ତି ମୁଁ ତ ଦୋକାନରେ ଅଛି। ଲି ଆଉ ସମିସ୍ତେ ଭଲ ଅଛନ୍ତି ଘରେ, ହାଲୋ।
ହଁ ଭଲ ଅଛନ୍ତି।
ତମେ କେମତି ଅଛ? ମୁଁ କହିଲି ତମେ କେମତି ଅଛ?
ଆଉ
ତମୁ କଣ ଖାଇବାକୁ ପସନ୍ଦ ବେସ୍
ଉଁ। ହାଲୋ।
ହୁଁ କଣ ଖାଇବାକୁ ପସନ୍ଦ?
ମୋର ଭା
ହଁ ସବୁ ଅଛି।
ଚାଟ ବେଶି ପସନ୍ଦ, ହଁ ସୁବିଲା।
ଚା
ହାଲୋ, ଷ୍ଟାର୍ଟ ଷ୍ଟାର୍ଟ ହଁ ତୁମର?
କୁଆଡେ ଯାଇଥିଲ ବୁଲିଆକୁ? ମୋର ତ ବି ଚାଟ୍ ବହୁ ପସ
ଆଉ ରୋଷେଇ କ ଜାଣିଚନ୍ତିି ନା ଜାଣିନାହାନ୍ତି?
ହଁ ରୋଷେଇ ତ ଜାଣିଚି ମୁଁ।
ହଁ।
ହଁ ହଁ କାଳି ପୂଜା ସେମତି ହଁ କଥା ଆଉ।
ଆଚ୍ଛା।
ହଁ
କଣ କଣ ଶିଖିଚୁ?
ରୋଷେଇ?
କଣ କ ଶିଖିଚ ହାଲୋ ହଁ।
ରୋଷେଇ ତ, ହଁ ହାଲୋ।
ହଁ ହାଲୋ ଶୁବୁଚି।
କିନ୍ତୁ ନନଭେଜ୍ କୁ ଛାଡିଦେଲେ ଆଉ ସବୁ କରି
ହଁ ହଁ ରୋଷେଇ।
ହଁ ମୁଁ କହିଲି ନନଭେଜକୁ ଛାଡ ଦେଇ ଆଉ ସବୁ କରିପାରିବି।
ଆଚ୍ଛା ନନ୍ଭେଜ୍ କଁ
ହାଲୋ ହଁ। ନନଭେଜ ରେ ଖାଲି ଅଣ୍ଡା ହିଁ ଆସିବ ଆଉ କିଛି ଆସିବନି। ହଉ ଅଣ୍ଡା ଅଣ୍ଡା। ଏଗ କରିି।
ଆଚ୍ଛା ଆଚ୍ଛା।
ହୁଁ ଆଉ ଆଉ ତୁମେ କଣ ଜାଣିଛ
ମୁଁ ତ ଚିକେନ ତରକାରୀ ଜାଣିଛି ମାଛ ତରକାରୀ ଅଣ୍ଡା ତରକାରୀ ଅଣ୍ଡା ସବୁ ଜାଣିଛି।
ଭଲ ରହିଛ ଆଉ।
ହଁ।
ଆଉ ଏବେ କଁ ଅ ପଢ଼ୁଛ?
ପଢ଼ା ପଢ଼ି ସରିଯାଇଛି ଘରେ ଅଛି ଆଉ ଏମିତି ଆଉ।
ଆଚ୍ଛା କଁ
କଁ କହିଲ?
ମୁଁ କହିଲି କଣ ପଢ଼ୁଥିଲ?
ହଁ ହାଲୋ।
ହାଲୋ।
ମୋର ପ୍ଲସ୍ ଥ୍ରି ଥିଲା। ଶୁଭୁଛି?
ହାଲୋ।
ହଁ କୁହନ୍ତୁ ଶୁଭିଲା? ପଢ଼ୁଥିଲି ମୋର ଆର୍ଟସ୍ ଥିଲା ଆଉ ତୁମର କଣ ଥିଲା?
ମୋର ତ ଆର୍ଟସ୍ ଚାଲିଛି।
ଚାଲିଛି କଣ ସେକେଣ୍ଡ ପ୍ଲ ଥ୍ରୀ ନା ପ୍ଲସ୍ ଟୁ।
ପ୍ଲସଥ୍ରୀ ସେକେଣ୍ଡ ଇୟର ଚାଲିଛି। ଆଉ ଏବେ ରାତ୍ରି ଭୋଜନ କଁ କରିବ?
କଁ ହେଇଚି? ହାଲୋ। ହ୍ୟାଲୋ ଶୁଭୁଛି ହଁ କୁହ।
ହାଲୋ। ହାଲୋ। ହାଲୋ। ହାଲୋ।